ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ ଶୁଭାଯାଉଛି। ହଁ ନମସ୍ କା ଆଉ କେମିତି ଅଛନ୍ତି ଆପଣ?
ଖଣ୍ଡା ଅଛନ୍ତି ଆପଣ?
ହଁ ମୁଁ ବି ଭଲ ଅଛି।
ଆପଣଙ୍କ ଘର।
ହଁ ଏଇ ରାଇରଙ୍ଗପୁର।
ହଁ ହଁ କଣ କରନ୍ତି ଆପଣ?
ହଁ ଏମିତି ସିଲେଇ ପିଲାଇ କରେ ହଁ ସିଲେଇ ଫିଲେଇ ଇଁହିଁ କରେ।
ନିଜେ ଦୋକାନରେ ମାନେ ଘରେ କରୁ
ନା ଘରେ ହିଁ ନିଜେ ହିଁ ନିଜର ନିଜ ପାଇଁ ଆଉ ହଁ ସେମିତି କଲ ଆସେ ଗାଁ ମାନଙ୍କରେ ଜାଣିଛନ୍ତି ଆପଣ ତ। ହଁ ଗଟେ ଦୁଇଟା କଲ ଆସିଲେ ସେମିତି।
ଗାଁରେ ପ୍ରାଇସ୍ ଟିକେ କମ ଥିବ ନାଁଇକି?
ହଁ ହଁ ଆଉ ବଜାର ମାନଙ୍କରେ ତ ଜାଣିଛନ୍ତି ଇ ଆମ୍ ଘରେ ଶାଶୁ ଶଶୁର ଆଉ ସ୍ଵାମୀ ଅଛନ୍ତି ଆଉ ଛୋଟ ପିଲା।
ହ
ବର୍ଷେ ହେଇନି।
ଗୋଟାଏ।
ହଁ ଗୋଟେ ହିଁ।
ପୁଅ ନାଁ ଝିଅ।
ପୁଅ ହେଇଛି, ବା।
କେତେ ମାସର?
ଏଇ ବର୍ଷେ ହେଇନି, ଏଗାର ମାସ ଚାଲିଛି।
ଛୋଟ ଛୁଆଙ୍କୁ ଧରିକି ଆପଣ ଭଲ ଘର ସମ୍ଭାଳୁଛନ୍ତି, କାମ ସମ୍ଭାଳୁଛନ୍ତି।
ହଁ, ଆଉ ସମ୍ଭା ସମ୍ଭାଳିବାକୁ ତ ପଡିବ ଆଉ କଣ କରିବା।
ଆଉ ହଜବେଣ୍ଡ କଣ କରନ୍ତି?
କମ୍ପାନୀ ମାନଙ୍କରେ କାମ କରନ୍ତି।
ହଁ।
ହଁ, କାମକୁ ସେମାନେ ଟାଟାରେ ହିଁ ଥାନ୍ତି। ହଁ, ଘରକୁ ଆଉନା ବାହା ରେ ହିଁ ସେମାନେ ରହୁଛନ୍ତି, ଆଉ ଆ ମୁଁ ଶାଶୁ, ଶଶୁରଙ୍କ ସହିତ ରହୁଛି।
ହୁଁ। ଆପଣ ଗାଁରେ ଅଛନ୍ତି?
ହଁ, ମୁଁ ଗାଁରେ ହିଁ ଅଛି।
ଆ ଆପଣଙ୍କ ହଜବେଣ୍ଡ?
ସେମାନେ ଟାଟାରେ ହିଁ ଥାନ୍ତି। ଏଇ ଛୁଟି ହେଇଛି ତ ଦୁଇ ଦିନ। ସେଥିପାଇଁ ଆ ଆସିଚନ୍ତି ଘରକୁ।
ଆଚ୍ଛା।
ହଁ
ଆଉ କଣ ରୋଷେଇ ଆଜି କଣ କରିଛନ୍ତି?
ଏଇ ଶାଗ ଭଜା କରିଥିଲି, ଆଉ ଏଇ କଣ କରିବି ଭଜା, ତରକାରୀ କରିଥିଲି ଆଉ ସକାଳେ ତ ଖିଚୁଡ଼ି କରିଥିଲି।
ହୁଁ
ନାସ୍ତା ପସନ୍ଦ ସମସ୍ତେ ସାଧା ଉପରେ ହିଁ କରାହେଇଥିଲା। ଆଉ ଭାତ, ଡାଲି। କରିଦେଇଛି।
ସାଧା କଣ ପାଇଁ ଆଇଁଷ ନାହିଁ।
କଣ? ଆଇଁଷ ଉଁ ଉଁ ନା ଖା ନ୍ତି ତ ମୁଁ ସାଧାରେ ହିଁ ଖିଚୁଡ଼ି ଟା କରିଦେଇଥିଲି। ମାନେ ପନିପରିବା ଦେଇକି କରିଛି।
ହଁ।
ହଁ ଆଇଁଷ ରେ କରିନି, ଆଜି ଆମର ତ ଶୁକ୍ରବାର ହାଟ ଏପଟେ ଶୁକ୍ରବାର କୁ ଶକ୍ର ଶୁକ୍ରବାର କରାହୁଏ ଆଇଁଷ। ଆଉ ଏମିତି ତ କରାହୁଏନି।
ଓହୋ, ବର୍ଷା ହଉଛି ସିଆଡେ?
ନା ବର୍ଷା ହେଇନିବା, ଏଇ କାଲି ଟିକେ ଟିକେ ବର୍ଷା ହେଲା। ଆଉ ଆଉ ହେଇନି।
ହଁ, ଏପଟେ ବୋଧେ ଲଘୁଚାପ ହେଇଛି। କାଲିଠୁ ଏପଟେ ବର୍ଷା ହଉଛି। କାଲି ହଁ କାଲି।
ଆପଣଙ୍କର ଘରଟା?
ଆମର ଭୁବନେଶ୍ଵର।
ଆଚ୍ଛା, ହଁ ଏପଟେ ହେଇନି। ଏଇ ପାଣି ବି ଅଳ୍ପ ଟିକେ, ଟିକେ ଜଷ୍ଟ ଘଡଘଡି ଆଉ ବିଜୁଳି ଜୋରସେ ହେଲା କିନ୍ତୁ, ବର୍ଷା ହେଇନି ଏପଟେ କାଲି ପରଦିନ ହେଇନି ବ ର୍ଷା ସେଥିପାଇଁ ତ ଚାଷ କରି ହଉନି ଆଉ କଣ କରିବା?
ହୁଁ ସେପଟେ ଭଲ ଜାଗା ନା ସୁନ୍ଦର ଜାଗା?
ହୁଁ ଏପଟେ ଏବେ ତ ସବୁ ଚାଷ କାମରେ ବ୍ୟସ୍ତ। ବର୍ଷା ଆସୁନି ବର୍ଷା ଆ ଆସିଲେ ଚାଷ ଏବେ ତଳି ବାହାରି ଗଲା ହିଁ ତଳି ଦିଆ ହେଇଥିଲା ଯୋଉ ସେଗୁଡ଼ା ବାହାରି ଗଲାଣି। ସେଗୁଡା ତଳି ବଡ଼ ବଡ଼ ହେଇ ସାରିଲାଣି ବର୍ଷା ଠିକ ଭାବରେ ଦେଲେ
ଚାଷ କାମ ଷ୍ଟାର୍ଟ ଟ ହବ ସବୁ ଚା ବିଲକୁ ଯିବେ ହେ ଆଉ କଣ?
ତାପରେ ଆଉଥରେ ହବ ଅକ୍ଷ ତୃତୀୟକୁ ହେଇଥିବ ପୂଜା ଆଉଥରେ ହବ।
ନା ଅଖଇ ତୃତିଆ ତ ସରିଗଲା ହିଁ।
ହଁ ତାପରେ ଆଉଥରେ ହବ ତମର ପୂଜା?
ନା ଏବେ ପୂଜା ହୁଏନି ଏବେ ଚାଷ କାମ ଷ୍ଟାର୍ଟ କରନ୍ତି। ଏବେ ତ ଲ ଲଗେଇବେ ଧାନ ଆଉ କଣ? ବର୍ଷା ହେଉନି ନା ଠିକ ଭାବରେ ବର୍ଷା ହେଲେ ସେଠି ହଳ ହ ଳ କରିକି ନଗେଇବେ ଆଉ।
ହଁ।
ଏବେ ତ ନାଇଁ ଧାନ ଆଣି ସାରିଲା ପରେ ଯ ଯଉ ଇଏ ପୂଜା କରନ୍ତି ଧାନ ଆଣି ସାରିଲା ପରେ। ହଁ ଏବେ ତ ପୂଜା ପାଠ ସରି ଯାଇଛି।
ଆପଣ କଣ ସିଲେଇ ଶିଖିଛନ୍ତି?
ହଁ ସିଲେଇ ଶିଖିଛି। ଏ ଶମ୍ପୁ ଉପରେ ହ ସିଖିଛି ଡ଼ିଜାଇନ ଉପରେ ସିଖିନି ଅଳ୍ପ ଅଳ୍ପ ସିକିଛି ମା ମାନେ ଡ଼ିଜାଇନ ଉପରେ ଶିଖିନି ଆଉ ଏମତି ସିମ୍ପୁଲ ବ୍ଲାଉଜ ହିଁ ଶିଖିଛି। ବୁଝିପାରିଲେ ହଁ ମାନେ ମା ହଁ ମା କରୁଥିଲେ ତ ମୁଁ ସେଇଠୁ ଶିଖିଛି ଆଉ ଏମ ତେ ତ ସିଖିନି ହ ମା ବି ବି ସିମ୍ପୁଲ ହିଁ ଶିଖିଛନ୍ତି ଡ଼ିଜାଇନ। ହଁ ସେଇଟା ତ ସମୟ ମିଳୁନି ନା କରିବା
ହଁ।
ଏ ତ ଏ ପଢ଼ା ବେଳକୁ ହିଁ ଟିକେ ଅଧେ ଇଏ କରିନି ନେଇଥିଲି ମା ଠୁ ଦେଖିକି ଏଇ ଛୁଟି ରେ ଆଉ ତାପରେ ପଢ଼ା ସରିଲା ବେଳକୁ ତ ମ୍ୟାରେଜ କରିଦେଲେ ଆଉ କଣ?
ମା ମାନେ ନିଜ ବା
ନା ନିଜ ମା ହିଁ ମାନେ ନାଇଁ ଶାଶୁ ମା ଜାଣିନାହାନ୍ତି, ଆଉ ମା ହିିଁ ନିଜେ ଶିଖେଇ କଣ?
ତମ ଘର କୋଉଠି?
ମୋ ଶାଶୂ ମୋ ବା ପଘର ହଉଛି ଏ ଚିରୁଗୁଡ଼ା ବହରଦା।
ସେଟା କୋଉ ପଟେ?
ବହରଦା ଦେଖିନ କି?
ଆ।
ନା ତୁମେ ଦେଖିନ ନା ଏପଟକୁ, ରାଇରଙ୍ଗପୁରକୁ ଦେଖିଛ? ନା ଦେଖ ନଥିବି, ହୁଁ ହଁ ଆ ରାଇରଙ୍ଗପୁର, ଆଗକୁ ଅଛି ବହଳଦା।
ହଁ।
ଏପଟକୁୁ ଆସିଲେ ସିନା ଜାଣିବେ କିଛି। ହଁ ଆଉ ସେମିତିକା ସୁଯୋଗ କୋଉଠି ମିଳୁଛି ନା? ଏପଟେ କିଛି କାମ ହେଲେ ଆସିବେ ନହେଲେ ଆଉ ଏମିତି ବେ କାରଟାରେ କଣ ଆସିବେ ହଁ ହଁ।
ଆଉ ଭାଇ ତ ଆ ସେ ଯିବନି ଦେଖିବା ବାହାସାହା ହେଲା ମାନେ ଘରେ ରୁହ।
ହଁ ହଁ। ଆଉ ଏବେ ତ ସେ ଏମିତିକା ହିଁ ସିଚୁଏସନ ସମସ୍ତଙ୍କର ଆଉ କଣ?
ଅ ହ। ଆଉ କଁ କୁହନ୍ତୁ?
ଆଉ କଣ ଆଉ ରତ
ଛୁଆ ବା ବାହାର ନାଇଁ ଏପଟେ କିଛି ନାହିଁ ଏଠି ଅଛି ଇସ୍କନ ଅଛି ଦେବସ୍ନାନ ରଥଯାତ୍ରା ପ୍ରବଳ ଗହଳି, ପିଲା ଛୁଆ ଙ୍କୁ ନେଇକି ଯାଇ ହବନି ଗହଳିରେ, ଛୋଟ ଛୋଟ ପିଲା ନା।
ହଁ ହଁ ସେଇଟା ତ ସ
ଗହଳିରେ ଯାଇ ହବନି।
ହଁ ଏବେ ରାକ୍ଷୀ ପୂର୍ଣ୍ଣିମା ଆସୁଛି ବାପା ଘରକୁ ଯିବେ।
ହଁ।
ରାକ୍ଷୀ ପୂର୍ଣ୍ଣିମା ଯୋଉ ଆସୁଛି, ଖୁବ ଶୀଘ୍ର ପହଞ୍ଚ ଞ୍ଚି ଯିବ, ଜଣା ପଡିବ ନାହିଁ।
ହଁ ଦିନ ଗୁରା ବି କେଡେ ଶିଘ୍ର ବି ଯାଉଛି ଜଣା ବି ପଡୁନି।
ହଁ ଏକା ହିଁ ସମ
ଏଇ ରଜ ଗଲା, ରଜ ପରେ ରଥ
ଆଉ ରଜ କେମିତି ମାନିଲେ ଭଲ?
ହଁ ବହୁତ ବଢିଆ ହଉଚି ଶାଶୁଘରକୁ ପଳେଇଥିଲୁ ଗାଁକୁ। ମାନେ ଆମେ ଏଠୁ ଟା ଗାଁ ଭୁବନେଶ୍ୱରରେ ରହୁଚୁ ଗାଁ ଆମର ଖୋର୍ଦ୍ଧା। ଆଉ ଖୋର୍ଦ୍ଧାକୁ ପଳେଇ ଆଇଥିଲୁ ସେଠି ଏଁ ସେ ଠି ହେଲା ଏଠି ଆମେ ତ ରହୁଛୁ ଯେହେତୁ ବିଜନେସ କରୁଚନ୍ତି।
ହଁ ହଁ ସେଇଆ ବା ଏତେ କାହିଁ ସମ ଟଙ୍କା ଆଉ କଁ କରିବା।
ହଁ ଆଉ ଶାଶୁ ଘରକୁ ଯାଏ ଯାଶୁ ଘର ଜଏଣ୍ଟ ଫାମିଲ
ହଁ ଭଲ ହେଲା ଶାଶୁ ଘରୁକୁ ଗ ଗଲେ କାହିଁକି ନା ଆଁ ସମସ୍ତେ ଖୁସି ହେଇଯାଇଥିବେ ଶାଶୁ ଶଶୁର ଆପଣ ମାନଙ୍କୁ ଦେଖିକି।
ଆଁହଁ ଜଏଣ୍ଟେ ଫ୍ୟାମିଲି ନା ବୋହୁତ ବଡ ଫ୍ୟାମିଲି।
ହଁ ଆଉ କାହିଁକି ନା ବାହାରେ ରୋହୁଚ ରୋହୁଥିଲ ମାନେ ତ ଯାଇକି ବୋହୁତ ଖୁସି ହେବେ ଆଉ।
ହଁ।
ଆଉ ବାପ ଘରୁକୁ ଯାଇନ।
ବାପ ଘରୁକୁ ଯାଇନି ଦଶହରା ଛୁଟିରେ ଯାଇକି ଯିବି ରହିକି ଆସିବି ଆଉ ଏ ଏବେ ଗଲେ ଏନ୍ତି ଖାଲି ମୁହଁ ମାରିକି ଆସିବା କଥା ତ ଏବେ କାଁଣ ପାଇଁ ଯିବି ଏକାଥରେ। ଯିବ୍ ଦଶହରା ଛୁ
ଆଉ ଛୁଟି ହଁ ଛୁଟି ପଡ଼େବେ ଦଶ ଦିନ।
ଅହଁ। ସେ ଛୁଟି ଟାଇମରେ ବାହେ ଭାଇଟା ଆମର ବି ବାହାରେ ରୋହୁଚି ନା ସେ ବି ଏଇ ଟାଇମରେ ଆସିବ। ଅ ତ ସ ଭାଇ ଭୋଉଣୀ ସେଇ ଟାଇମରେ ଏକାଠି ହେଲେ ଭଲ ଲା
ହଁଅଁ। ଆଉ ସେମିତିକା ସୁଯୋଗ ବି ବେଶୀ ମିଳେନି। ମ୍ୟାରେଜ୍ ସରିଲା ପରେ ହୁଁ।
ଆଉ
ଆଉ ମୋ ଛୁଆ କାନ୍ଦିଲାଣି । ହୋଉ ଠିକ ଅଛି ନା ଦେଇନି ବାହାର ଖାଦ୍ୟ। ନାଁ ନାଁ ମୁଁ ଦେଇନି ବାହାର ଖାଦ୍ୟ ଦେଇନି କି ମାଆ କ୍ଷୀର ଖାଉଚି ପୁଣି ଭାତ୍ ତ ଖାଏ ଆଉ ଏଇ ରୁ ଟି ଆଉ କ୍ଷୀର ଦିଏ ସେଗୁଡ଼ା ଖାଏ। ଆଉ ହଁ ହଁ। ହଁ ହୋଉ ଠିକ ଅଛି। ହଁ ହଁ।